ଟିକିଏ କମ୍।
ପିଠା କଲି ଶୁବିଲାନି।
ମଣ୍ଡା ପିଠା ମଣ୍ଡା ମଣ୍ଡା ଯୋଉଟା କିି ପାଣିରେ ଛଣାାଯାଉ ଧଳା ଧଳା ଆଣିସ
ହଁ ପାଣି ରେ ଛଣାଯାଏ ମଣ୍ଡା ପିଠା।
ହଁ ହଁ ଟିକେ ତା ପ୍ରସ୍ତୁତି ପ୍ରଣାଳୀଟା ଟିକେ କହିପାରିବୁ କି ମୋତେ?
ହଁ ମଣ୍ଡାପିଠା ବାହାର କରିବା ପାଇଁ ସେଟାରେ ଯୋଉ ଲାଗିବ ଚାଉଳ ଗୁଣ୍ଡ ଦୁଇ କପ୍। ଲାଗିବ ଯୋଉଟା କିି ଚାଉଳ ଟା ପୁରା ଭଲ ଭାବରେ ପୁରା ପାଲସ ହେଇକି କରାହେଇଥିବ କଟା ହେଇଥିବ। ଆ ପାଣି ଗୋଟେ ରୁ ଦେଢ କପ୍ ଯୋଉଟା କି ଗରମ ପାଣି ଆଉ ଲୁଣ ଆଉ ତେଲ ଆଉ।
ଏଇଟା କଣ ଉଷୁନା ଚାଉଳରେ ହୁଏ?
ନା ଉଷୁନା ଚାଉଳରେ ବି କରିହବ। ଯଦି ଚାଉଳ ଗୁଣ୍ଡ ବଦଳରେ ସୁଜି ବି ଦବ ସେଥିରେ ବି ହେଇପାରିବ। ଅରୁଆ ଚାଉଳର ବି ହେଇପାରିବ।
ଆଚ୍ଛା।
ପୁର ପାଇଁ କଣ କଣ ଦରକାର କହିପାରିବୁ।
ପୁର ପାଇଁ ମୁଁ ତ ଜାଣିଛି ଟିକେ ଗୁଜୁରାତିର ଗୁଣ୍ଡ ଆଉ ଛେନା ନଡ଼ିଆ ପୁର ଦେଲେ ବି ଚଳିବ। ଖାଲି ନଡ଼ିଆ ପୁର ଗୁଡ଼ ଦେଲେ ବି ଚଳିବ। ଖାଲି ଛେନାପୁର ଦେଲେ ବି ଚଳିବ।
ହଁ।
ଆଉ ଗୋଟେ କଣ ମୁଗର ଯୋଉ ବ ଟାଟା ଦିଅନ୍ତି ସେଇଟା ବି ଦିଅନ୍ତି ବି ଶୁଣିଚି। ତୁ କଣ ଜାଣିଚୁ?
ନଡିଆ କୋରା ନଡିଆକୁ ପୁରା ଛୋ ଛୋଟ ଛୋଟ କରିକି ଯେମିତି କୋରା ହେଇଥିବ ଯେମିତି ସରୁ ସରୁ ଦାନା ତାର ବାହାରିଥିବ। ଆଉ ଅ ନଡିଆ କୋରା ଦରକାର। ଗୁଡ ଗୋଟେ କପରୁ ଦୁଇ କପ୍ ଭିତରେ। ନହେଲେ ଚିନି ବି ଦେଇପାରିବୁ ନଡିଆ କୋରାରେ।
ତେଜ ପତ୍ର ଦେଲେ ଭଲ ବାସ୍ନା ବି ଆସିବ ଯୋଉଟା କି ଇଲାଇଚି ଗୁଣ୍ଡ। ଇଲାଇଚି ଇଲାଇଚି ଗୁଣ୍ଡ ଯୋଉଟା କି ମାନେ ଗୁଜୁରାତିର। ଆଉ କାଜୁ ଖିସମିସ୍ ଏସବୁ ଦେଲେ ଏଇଟା ଇଛା ହେଲେ ଦେବୁ ଇଚ୍ଛା ନ ହେଲେ ଦେଇ ପାରିବୁ କିନ୍ତୁ କାଜୁ କିସମିସ୍ ଦେଲେ ଟେଷ୍ଟ ଭଲ ଆସିବ।
ତା ପରେ
ତାକୁ ଇଏ କରିବା ପାଇଁ ମାନେ ତାକୁ ସିଝେଇବା ପାଇଁ ହଳଦୀ ପତ୍ର ନହେଲେ କଦଳୀ ପତ୍ର ଦରକାର ଆଉ।
ସେଥିରେ ଇଟିଲି ଛାଞ୍ଚଟା ତାକୁ ଯେଉଁ ବସାନ୍ତି ସିଝା ଟାଇପର ସେମିତି କଲେ ବି ଚଳିବ।
ହଁ ହଁ ଇଟିଲି ଛାଞ୍ଚରେ କଲେ ସେଥିରେ ପତ୍ର ଦରକାର ହବନି। ସେଥିରେ ଖାଲି ନ ତଳେ ଇଟିଲି ଛାଞ୍ଚ ତଳେ ପାଣି ଦେଇ ଦେଇକି ଉପରେ ଛାଞ୍ଚଟା ବସେଇକି ତା ଉପରେ ପିଠା ଥୋଇକି ଢାଙ୍କ ଘୋଡେଇ ଦେଇକି ଉଁ ତଳେ ମାନେ ଜାଳ ଜାଳିଲେ ସେଟା ସିଝି ଯାଏ।
ପିଠା ଥୋଇବା ଆଗରୁ ଇଟିଲି ଛାଞ୍ଚରେ ଯୋଉ ଥାଏ ତା ଯୋଉ ଜାଗା ଥାଏ।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
ସେଟା ଯୋଉ ତା ଧିରେ ଟିକେ ତେଲ ଲଗେଇ ଦେଲେ ବି ମଣ୍ଡାଟା ହଁ ହଁ। କେବେ କଣ କହିଲୁ?
ପୁରଟା ପୁର କେମିତି ପ୍ରସ୍ତୁତ କରନ୍ତି?
ନଡ଼ିଆକୁ କୋରିଦବ ଫାଷ୍ଟ। ଟିକେ ଟିକେ ଦାନା ନହେଲେ କାଟିକି ତାକୁ ଗ୍ରାଇଣ୍ଡର ମେସିନରେ ତାକୁ ବି ମିକ୍ସଚର୍ କରିଦେଲେ ବାହାରିଯିବ। ତା ସହ ଗୁଡ଼ ଆଉ ଅଳେଇଚ ଗୁଣ୍ଡ ଆଉ ଟିକ୍ ଚିନି। ହେଲେ ଚିନି ବି ଦିଅନ୍ତି ଛେନା ବି ତା ସହ ମିଶାନ୍ତି। ଆଉ ଟିକେ ତୋରଣୀର ପତ୍ର ପୁରା ଗାଡ ହବା ପର୍ କିନ୍ତୁ ତାଙ୍କୁ ପୁରା କଡ଼େଇରେ ଭାଜନ୍ତି। ଯେମିତି କଲର ଟା ଆସିବ କି ନାଲି ନାଲି କଲର ଆସିବ।
ହଁ।
ହଁ ସେଇଟାକୁ ଭାଜି ଭାଜିିକା ନାଲି କରି କରିକା ଲଗି ଆସେ। ତାକୁ ବାହାର କରି ଦିଅନ୍ତି। ତାପରେ ତାକୁ ବାହାର କରିକି ଟିକେ ଟିକେ ତା ଯୋଉ ମଣ୍ଡାର ଯୋଉଟା ନେଇଥିବ ମଇଦା ଗଳା ହଉ ସୁଜି ଗୋଳା ହଉ ଅରୁଚଳ ର ଗଳା ହଉ ତା ମଝିରେ ସେଟା ଟିକେ ସେଟା ଗଲା ମାନେ ଯେମିତି ରୁଟି ଗୁଳା କରୁନ୍ତି ତା ଭିତରେ ତାକୁ କେ କରିକି ଚାପି ଚାପିକା ଆଙ୍ଗୁଠିରେ ତା ଦେରେ ଟିକେ ତେଲ ନହେଲେ ତେଲ ବଦଳରେ ପାଣି ବି ମିଶେଇ ପାରିବ ଟିକେ ହାତ ହେଇକି ସେ ଗୁଳା ସାଙ୍ଗରେ ଦିଅନ୍ତି। ତାପରେ ସେ ଗୁଳାଟାକୁ ପୁରା ମିଶାଇବା ପାଇଁ ତା ଉପରେ ବି ପୁରା ଗୋଲ କରିକି ତାକୁ ଛାଡି ଦିଅନ୍ତି। ଛାଡ଼ି ଦେଇକି ତାକୁ କଡେଇରେ ଆଉ ଟିକେ ପାଣି ଦେଇକି ପାଣି ପୁରା ଫୁଟିଲା ପର୍ଯ୍ୟନ୍ତ ରଖ ରଖନ୍ତି ତାପରେ ସେ ମଣ୍ଡାକୁ ତା ଦେହରେ ପକେଇ ଦିଅନ୍ତି ତାପରେ ତାକୁ କାଢିଆଣନ୍ତି। ସିଝିଲା ପରେ।
ହଁ ଗରମ ପାଣିରେ ଲୁଣ ଟିକେ ଆଉ ଟିକେ ତେଲ ଦେଇକି। ଚାଉଳ ଗୁଣ୍ଡକୁ ପକେଇଲେ ତେଲଟା ଦେଲେ ସେଟା ଇଠା ଭଳିଆ ଲାଗିକି ରଖିବ। ଯୋଉଟା କି ଫାଟିବନି। ହ ଚାଉଳ ଗୁଣ୍ଡ ତାପରେ ଚାଉଳ ଗୁଣ୍ଡ ନହେଲେ ସୁ ଅଛି ନହେଲେ ମଇଦା ଗୁଣ୍ଡ ତାକୁ ପାଣିରେ ପକେଇବି ପାଣି ଫୁଟିଲା ପରେ ଅଳ୍ପ ଅଳ୍ପ ପକେଇକି ତମ କାଠ ଚାମଚରେ ଭଲ ଭାବରେ ମାଖିଦବୁ। ତାପରେ ହାତରେ ଅଳ୍ପ ଉ ଅଳ୍ପ ଗରମ ଥିଲା ବେଳେ ଚକଟି ନରମ ମଇଦା ମାନେ ତାକୁ ଚକଟି ଚକଟି ତାକୁ ନରମ କରିଦବୁ ଦଶ ମିନିଟ ଢାଙ୍କିକି ରଖିଦବୁ। ।
ସୁଜି ମଣ୍ଡା ଖାଇବାକୁ ଭଲ ଲାଗେ ନା ଆଉ? ମାନେ ଅରୁଆ ଚାଉଳର ଯୋଉ ବଟାଟା ତା ମଣ୍ଡା ଖାଇବାକୁ ଭଲ ଲାଗେ?
ଦେହ ପାଇଁ ତ ଅରୁଆ ଚାଉଳରେ ଯୋଉ ମଣ୍ଡାଟା ହେଇଥାଏ ସେଇଟା ଭଲ। ସୁଜି ଟା ଟିକେ ଦେହ ପାଇଁ ଖରାପ ପେଟ ଗ୍ୟାସ୍ କରେ ପେଟ ଫୁଲିଯାଏ।
ହଁ। ଆଉ ଆଉ ଆଉ ଯୋଉ
ମଣ୍ଡା ପିଠା ଖାଲି ଖାଲି ଖାଇ ପିଠାଟା ଯୋଉ ବନେଇବୁ। ମଇଦାରୁ ଛୋଟ ଛୋଟ ଲଡୁ ଭଳିଆ କରିକି ଗୋଲ କରିଦବୁ ତାପରେ ହାତରେ ପତ୍ର ଉପରେ ପତଳା ପତଳା ବେଲି ମଝିରେ ନଡିଆ ପୁର ରଖ। ଚାରିପଟୁ ବନ୍ଦ କରି ଚନ୍ଦ୍ର ଚନ୍ଦ୍ର ଆକାରରେ କରିଦବ। ତାପରେ ଆଙ୍ଗୁଳି ରେ ଡିଜାଇନ କରିଦବୁ।
ଏବେ ତାକୁ ବନେଇବା ପାଇଁ ବି ଗୋଟେ ମାନେ ପାତ୍ରରବି ଗୋଟେ ଆସିଯାଉଛି ମାର୍କେଟରେ ଏବେ। ତାକୁ ଆଉ କରିବାକୁ ବି ଡିଜାଇନ ପଡ଼ିବନି। ସେ ହେଇଯିବ ସେ ଯୋଉ ବାଲା ଆସେ ସିଏ ହେଇଯିବ।
ସେ ଯେଉୁଁ ଗୋଳାଟା ଥାଏ ସୁଜିର ଗୋଳା ନ ହେଲେ ଚାଉଳ ଯେଉଁ ଗୋଳା ହୋଇଥାଏ ସେ ଯେଉଁ ରେ ଗୋଳା ଟାକୁ ସେ ମେସ ମାନେ ସେ ଡ଼ିଜାଇନ ଯୋଉଟା ଖୋଳଟା ଥାଏ ସେ ଖୋଳ ଭିତରେ ପୁରାଇ ଚାପି ଦେଲେ ସେ ଟା ପିଠା ଆକାର ହେଇକି ବାହାରି ଯିବ ନା?
ହଁ ହଁ ଫୁଲ ଟାଇପର ହେଇଯିବ ଆଉ।
ହଁ। ତାପରେ ଇଟିଲି ମେକର କିମ୍ବା କୁକର ରେ ତଳେ ପାଣି ଦେଇକି ଷ୍ଟିମର ରଖିଦେଲେ ତା ଉପରେ ତେଲ ଲଗେଇକି ମଣ୍ଡା ପିଟା ସଜେଇକି ରଖିଦେଇକି ଢାଙ୍କି ଦେଇକି ପନ୍ଦରରୁ କୋଡିଏ ମିନିଟ୍ ଭିତରେ ବାହାର କରିଦେଲେ ତାପରେ ସିଟି ଲଗେଇଦବୁ ନହେଲେ। ସିଝି ଯିବ ଆଉ। ତାପରେ ପାଞ୍ଚ ମିନିଟ ପରେ ଖୋଲିକି ଅଳ୍ପ ଘିଅ ଲଗେଇଦେଲେ ଗରମ ଗରମ ଖାଇବୁ ପୁରା ଟେଷ୍ଟି।
ତୁ ଏମିତି କେବେ ଖାଇଚୁ କି?
ହଁ ମୁଁ ତ ସପ୍ତାହରେ ଦୁଇ କି ତିନି ଥର ବନେଇକି ପିଠା ହେ ଖାଏ। ମାନେ ମଣ୍ଡା ପିଠା ଖାଏ।
ଚାଉଳ ଗୁଣ୍ଡରେ ଗରମ ପାଣି ଦେଲେ ଆଉ ମଇଦେଲେ ନରମ ହୁଏ ନା ପିଠାଟା?
ହଁ।
ଥଣ୍ଡା ପାଣି ଦେଲେ ଫାଟିଯିବ।
ହଁ ପୁରକୁ ଭଲ ଭାବରେ ବି ଶୁଖେଇବୁ। ମାନେ ଭାଜିକି ଶୁଖେଇବୁ ଯେମିତି ସେଥିରେ ଯଦି ପାଣି ରହିବ ଅ ପିଠା ଯୋଉ ପୁରଟାରୁ ପାଣି ବାହାରିଲେ ପିଠା ଟା ଫାଟିଯିବ ହଁ ଫାଟିକି ପୁର ବାହାରିଯିବ।
ହଁ ବାହାର ଗଲା ପରେ ତାକୁ ଖୋଲନ୍ତି ନାହିଁ ପାଞ୍ଚ ମିନିଟ ରହିଲା ପରେ ତାର ସହଜରେ ଛାଡ଼ିଯିବ
ହଁ ହଁ। ସିଝେଇ ସାରିଲା ପରେ ଅଳ୍ପ ତେଲରେ ଯଦି ହାଲକା ଭାଜିଦବୁ ଯୋଉ ମଣ୍ଡା ପିଠା ଟା ହେଇ ସାରିଥିବ ତ ସେ ସିଝି ସାରିଚି। ତାପରେ ଅଳ୍ପ ଟିକେ ମାନେ ଗୋଟେ କଡେଇ ରେ ଅଳ୍ପ ଟିକେ ତେଲ ଦେଇକି ଟିକେ ଗରମ କରିକି ତାକୁ ସେ ପିଠାକୁ ଯଦି ଟିକେ ଭାଜିକି ଖାଇବୁ ଟିକେ ନାଲି ପଡିଯିବ ନା ଛାଣିବୁନୁ ଅଳ୍ପ ତେଲ ଦେଇକି ତାକୁ ଖାଲି ଭାଜି ଦବୁ ସେ ପିଠାରଟେଷ୍ଟ ଟା ବି ପୁରା ଭଲ ଲାଗେ।
ଆଛା ଏମିତି
ହଁ। ଛେନାପୁର ଦେଲେ ଛେନାୁପୁ ଛେନାପୁରରେ ମିଶେଇ ଦେଲେ ସ୍ୱାଦ ପୁରା ହଁ ବଢିଆ ଆସେ।
ଆ କେବେ ଏମିତି ବନେଇକି ଖାଇବେ ଆଉ।
ଗରମ ଗରମ ମଣ୍ଡା ପିଠା ସହିତ ଘିଅ ଲଗେଇଦବୁ ଖାଇବାକୁ ଭଲ ଲାଗିବ।
ନ ଲଗେଇ କି ଖାଇଲେ ଭଲ ଲାଗିବନି?
ନା ନ ନ ଲଗେଇଲେ ଚଳିବ କିନ୍ତୁ ଲଗେଇଦେଲେ ଟିକେ ଜୋରରେ ବାସ୍ନା ହବ ଆଉ। ମାନେ ଭଲ ଲାଗିବ।
ଆଛା ଏବେ ଆଉ କେମିତି ତ ଦେହ ପା କେମିତି ଅଛି?
ହଁ ଦେହ ଭଲ ଅଛି। ଏବେ ଶୋଇଥିଲି ଚାରିଟା ବେଳେ ଉଠିଲି। ଠିକ ଛାତ ଉପରେ ବୁଲୁଚି ମତେ ଲାଗୁଚି କାହାର ଗୋଟେ ଘର ପାଖରେ କିଏ ଜଣେ କାକେରା ଛାଣୁଛି ପୁରା ବାସ୍ନା ଆସୁଛି। ଭାବୁଛି ତାକୁ ଯାଇକି ମାଗିବି ହେଲେ ସିଏ ସିନା ଦେଲେ।
ଏତେ ଜଦି ଇଚ୍ଛା ଅଛି ଘରେ ବନେଇକି ଖାଇ ଦଉନୁ।
ଘରେ ବନେଇବା ପାଇଁ ତ ତ ସମୟ ଦରକାର ଯେହେତୁ ବାସ୍ନା ଟା ହଉଛି ତ ସାଙ୍ଗେ ସାଙ୍ଗେ ଯଦି ମତେ କିଏ ଜଣେ ଗୋଟେ ପିଠା ଦେଇ ଦିଅନ୍ତେ ମୁଁ ଏବେ ଖାଇଦିଅନ୍ତି। ମନ ଶାନ୍ତି ହେଇ ଯାଆନ୍ତା
ନାଇଁ ପାଗ ଏବେ ତମ ଆଡେ କେମିତି ଅଛି?
ହଁ ଦିଦି ଖରା ହଉନି କି ବର୍ଷା ବି ହଉନି ପାଗ ଟିକେ ନରମ ଅଛି ଆଉ। ପାଗଟା ଏବେ ବହୁତ୍ ଭଲ ଅଛି
ଘରେ ଏବେ ସମସ୍ତଙ୍କ ଦେହ କେମିତି ଅଛି?
ହଁ ମୋ ଫ୍ୟାମିଲି ରେ ସମସ୍ତେ ଠିକ୍ ଅଛନ୍ତି।
ତୁ ଯେମିତି କହିଲୁ ମୁଁ ସେମିତି ମଣ୍ଡା ପିଠା ବନେଇବି ଆଉ। ଦେଖିବା କେମିତି ତୋ ପ୍ରସ୍ତୁତି ଟା ବନେଇବି ଦେଖ ଦେଖିଆ କେମିତି ଖାଇବାକୁ ଭଲ ଲାଗୁଛି।
ମଣ୍ଡା ପିଠା ଗୋଲ୍ ଗୋଲ୍ ଚାଲ୍ ଯିବା ଚଣ୍ଡିଖୋଲ୍।
ହଁ, ହଁ, ହଁ, ହଁ ଶୁଣିଛି ଶୁଣିଛି।
ହଁ ମଣ୍ଡାପିଠା ଖାଇଥିବୁ ମୋ କଥା ଭାବିବୁ ହେଲା।
ହଁ ଯଦି ବି ଭଲ ଲାଗିବ ତାହେଲେ ଭାବିବି।
ହେଲେ ମତେ ଏବେ କାକେରା ବାସ୍ନା ହଉଛି।
ହଁ ତ ଖାଇ ଯେ ନ ହେଲେ ମାଗି ଆଣେ
ପାଉନି କିଏ କରିଛନ୍ତି କାହାର କରିଛନ୍ତି ଜଣା ପଡୁନି।
ଆଚ୍ଛା ଖାଇଲା